ଖନ୍ତୁ ହ୍ୟାଲୋ।
ହଁ ମ୍ୟାମ୍ କୁହନ୍ତୁ।
ହଁ କୁହନ୍ତୁ ଆଉ ଶାଶୁ ଶଶୁ ଦି ଜଣ ଘରେ ଆପଣଙ୍କର ଅଛନ୍ତି?
ହଁ ସେ ଦି ଜଣ ଅଛନ୍ତି। ଆଉ ନଣନ୍ଦ ଜଣେ ଥିଲେ ସିଏ ପାଞ୍ଚ ଛଅ ବର୍ଷ ହେଲା ଚାଲିଗଲେଣି। ତାଙ୍କର ସେ ଆମଠୁ ସାନ ତାଙ୍କର ଗୋଟେ ପୁଅ। ହଉ ତାଙ୍କର ଏମିତି କଣ ଦେହ ଖରାପ ହେଲା ତ ଉଁ ସେ ଟିକେ ତାଙ୍କର ଏସନଫୁଲିଆ ଥିଲା ଜାଣିଚନ୍ତି ବହୁତ ଗ୍ରୋଥ୍ ହେଇଗଲା ତାପରେ ସେ ଏତେ ଫୁଲି ଗଲେ ତାଙ୍କ ବାର କଲେ ତ ନିହାତି ମୁଣ୍ଡ ଧୋଇକି ବାରମ୍ବାର ଗାଧୋଇବାକୁ ପଡିବ ନା
ହଁ।
ନା ଯୋଉଟା କି ନର୍ମାଲ ଆମେ ମାନେ କଲେ ଚଳିବ ତାଙ୍କର ଦେହ ଖରାପ ସେ ସବୁ କଲା ପରେ ଅଧିକ ଥଣ୍ଡା ହେଲା ଥଣ୍ଡ ଜର ତାଙ୍କ ଶାଶୁ ଘର ଲୋକ ତାଙ୍କୁ ହସ୍ପିଟାଲ ଯେବେ ନେଇ ପାରିଲେନି ଦି ତିନି ଦିନ ଘରେ ପରେ ହେଲେ ଆମକୁ ବି ଜଣେଇଲେନି ଆମକୁ ଯୋଉ ଦିନ ଜଣେଇଲେ ଆମେ ଗଲାବେେଳୁ ମେଡିକାଲରେ ପହଞ୍ଚିବା ପୂର୍ବରୁ ସେ ଚାଲିଗଲେ।
ପୁଅ ଟା କାହା ପାଖରେ ଅଛି ଏବେ?
ପୁଅ ତାଙ୍କ ତାଙ୍କ ଘରେ ଅଛନ୍ତି ପୁଅ ଆସିକି ଏ ବର୍ଷ ଟେନ୍ଥ ପଢ଼ିଲେ। ହେଲା ଟେନ୍ଥ ହେଲା ଆସୁଛନ୍ତି ଆମ ଘରକୁ ବର୍ଷରେ ତିନି ଚାରି ଥର ଆସୁଛନ୍ତି ଏଇ ବର୍ଷ ଆଠ ଦିନ ମାତ୍ର ରହିକି ଗଲେ ତାଙ୍କର ଦଶମ ହେଇଯାଇଛି ନା ପଢିବେ ପାଠ ସେ ପଳେଇଲେ ସେଥିପାଇଁ ନହେଲେ ରଜରେ ଆସିଲେ ଗୋଟେ ଗୋଟେ ମାସ ପାଖାପାଖି ରୁହନ୍ତି। ଏଇ ବର୍ଷ ରହିଲେନି ପାଠ ପଢା ଅଛି ଟିୁସନ ଅଛି ମୁ କହିଲି ତମେ ଯାଅଭାରି ତାଙ୍କୁ ବି ମୁଁ ଆରମ୍ଭରୁ କହିଲି ତମେ ଆସୁହାରି ଆମ ପାଖରେ ରହିକି ପଢିବ ତମ ଘରେ ତ ମା ନାହାନ୍ତି ତମ ବୁଢୀ ମା ତା ପୁରା ମାନେ ବୟସ୍କ ହେଇଗଲେଣି ତମ ଦାୟିତ୍ଵ ନେଇପାରିବିନି ସେ ଶୁଣିଲେନି ଆଉ।
ଏଯୋଉ ତାଙ୍କ ଘରେ ସିଏ କଣ ଗୋଟେ ପୁଅ?।
ହୁଁ ନାଇଁ ନାଇଁ ସେ ତାଙ୍କର ତାଙ୍କ ବାପା ଯିଏ ଦି ଜଣ କିନ୍ତୁ ଇଏ ବଡ କିନ୍ତୁ ହଁ କୌଣସି ମାନେ ବହୁତ ଗାଲୁ ଆମେ ଟିକେ ଏମିତି କାମ କାର୍ଯ୍ୟ କରିବାକୁ ଭଲ ପାଆନ୍ତିନି ବିଲ ବାଡି କିଛି ଖାଲି ସେମିତି କିଛି କରନ୍ତିନି ଘରେ ବସିକି ଖାଆନ୍ତି। ଏ ଚାଷବାସରେ ମାନ ମାନେ ଓଲଡ ମଡେଲ ର ଲୋକ ସିଏ। ଏବେକାରାର ମଣିଷ କିନ୍ତୁ ଚାଷ ବାସରେ ବେଶୀ ମୁଣ୍ଡ ପୁରାନ୍ତି। ଏଇଆ ଆଉ କିଛି କରନ୍ତିନି
ପିଲା ପାଠ ପଢା ଖର୍ଚ୍ଚ ଏବେ ପିଲା ବଡ ହେଲା ମାନେ ବହୁତ ଖର୍ଚ,
ପାଠ ପଢିଛନ୍ତି କିଛି ଲାଭ ନାହିଁ ତାଙ୍କ ବାପା
କୋଉ କମ୍ପାନୀରେ ରହିଥାନ୍ତେ।
ରହି ପାରିଥାନ୍ତେ ବିଏ ପାଠ ପଢି ଘରେ ଚାଷ ହିଁ କରୁଛନ୍ତି ସେଏ। କିଏ କହିବ ତାଙ୍କୁ।
ଚାଷ ବି ମ୍ୟାଡାମ କିଛି ଖରାପ ନୁହେଁ ଚାଷ ରୁ ବି ଲୋକ
କୁବ ତ ପୁଣି ମାନେ ଯୋଉ କର୍ମଟା କରିବଣ ସେଟା ନିର୍ଦ୍ଦିଷ୍ଟ କରି କରିବ ନା। ଆଉ କୋଢିଆ ଭଳିଆ ଘରେ ରହିଲେ ହବ କି ତାକୁ ଦି ଦିନ କରିବି ପୁଣି କେହି ମୁଁ ଆଉ ଯିବିନି। ଏସବୁ କଲେ ହବ କି ଚାଷରେ ଦିନେ ତ ମୁଣ୍ଡ ନ ପୁରେଇଲେ ହବନି ନା ଆଜ୍ଞା।
ମୋ ଶଶୁର ଜଣେ ଚାଷୀ କିନ୍ତୁ ସିଏ ଏମିତି କୌଣସି ଚାଷ ନ କରୁଛନ୍ତି କହିବେ ମାନେ ଧରି ଧାନ, ବିରି, ମୁଗ, ବୁଟ, ସେଥିରେ ଆମର ଫାର୍ମ ବି ଅଛି ପୋଖରୀରେ ମା ଛ ଚୁଙ୍ଗୁଡି ଚାଷ କରୁଛନ୍ତି। ତା ସହିତ ବହୁତ ପ୍ରକାର ବିଭିନ୍ନ ପ୍ରକାର ଆମ୍ବ ଗଛ। ମାନେ କୋଉ ଗଛ ଆମ୍ବ ଆପଣ କହିବେନି ଯେ ଏଇଟା ଖଟା ବୋଲିକା। ବହୁତ ପ୍ରକାର ଗଛ ସେ ରଖି ଲଗେଇଛନ୍ତି ଛୋଟ ଛୋଟ କଦଳୀ ପାଚି ପାଚିଲା କଦଳୀ ଗଛ
ଏତେ ଏତେ ଏତେ ସବୁ ଦାୟିତ ନିଜେ ନେଇ ଚନ୍ତି?
ନିଜେ ନେଇଚନ୍ତି ଆମେ ବି ଏଠି ଆସି ରହୁଛୁ ବେଳେ ବେଳେ କହୁଛୁ ବାପା ଆପଣ ଆସନ୍ତୁ ପିଲା ଖୋଜୁଚନ୍ତି ଯେହେତୁ ଜେଜେ ମା ମାନେ ପିଲାମାନେେ ଖୁସି ହେବେ। ଆଉ ନା କୁଆଡେ କାମ ଛାଡିକି ଯାଇପାରିବି? କୁଆଡେ ଛାଡିକି ଯାଇପାରିବି? ସେ କୁଆଡେ ବି ଆସୁନାହାନ୍ତି। ହଁ ଲଙ୍କା ଆମ୍ବ ଫିଲ୍ଡରେ ବି ଲଙ୍କ। ଙ୍କା ପଚାଶ ବି ହଉଛି। ଏମ୍ ସିଆଡେ ବି ଯାଉଛନ୍ତି ବହୁତ ସାରା ଚାଷ। ମାନେ ସିଏ ଏକାସାଙ୍ଗରେ କରୁଛନ୍ତି ଏବେ ବୟସ ଅଛି ନା ଟିକେ ଆଉ ଯେ। କଉଚନ୍ତି, ମୁଁ ଗୋଡ ଚାଲିଥିଲା ପର୍ଯ୍ୟନ୍ତ ମୁଁ ଚାଷ କାମ ବନ୍ଦ କରିବିନି।
ବସି ରହିଗଲେ ବି ଦେହ ଖରାପ। ମ୍ୟାମ୍ ଜାଣିଛନ୍ତି ନା ଯିଏ କାମ କରି ଆସିଛି ସିଏ ଯଦି ବସି ରହି ଜିବ ତାଙ୍କ ଦେହ ଖରାପ ହେଇଯିବ।
କିନ୍ତୁ ଦାଦା ଶ୍ୱଶୁର, ଯୋଉ ମାନେ ଚାଷ କରୁଛନ୍ତି ତାଙ୍କର ଚାଷ କରିକି ବିକୁଚନ୍ତି। କିନ୍ତୁ ଆମର ଏତେ ବଡ଼ ଚାଷ ବାପା ଆମର କର୍ ଚନ୍ତିଧାନ, ଚାଉଳ, କେବେ ବିକ୍ କା ହୁଏନି ଖାଇବୁ ବନ୍ଧୁବାନ୍ଧବ ଘରୁକୁ ସେତିକି ଯେତିକି ଖାଇବୁ ସେତ୍ ସେତିକି ବଣ୍ଟା ବି ହବ। ମାନେ କୋଉ ଦିନ ବିକ୍ରି ବି କରୁନାହାନ୍ତି ଏଇଟା ସତ କଥା। କିନ୍ତୁ ମାଛ ବି ହବ। ସବୁ ବନ୍ଧୁବାନ୍ଧବ ଘରୁକୁ ବୁଲି ବୁଲିକା ମାଛ ମରା ହେଇକି ଦିଆହବ। ଆଉ ଏଠି ନୁହଁ ହଁ। ସେ କହିବ ବିକିବି କାହିଁକି? ହଁ କେବେ ଲାଭ ହବ ବିକ୍ରି କଲେ? ଯେତିକି ଚା ଆମର ହଉଛି ହେଇଯିବ ଲାଭ। କିନ୍ତୁ ବାପ ପା କହିବେ ବିକିବି କାହିଁକି? ପିଲା ଖାଆନ୍ତୁ, ଯେଚି ଜିନିଷ ଯେତିକି ଦିନ ମୁଁ ପାରୁଚି।
କହିବେ ନା ନାଇଁ। ପି ପିଇସା କି ମାମୁଁ କି ଯାହାର ଯୋଉ ସମ୍ପର୍କ ରେ ଯିଏ ହବ ନାଇଁ। ଦେଇଥିଲେ। ତାଙ୍କର ପ୍ରତିବର୍ଷ ଦିଆ ଦେଇଛନ୍ତି ଦିଅନ୍ତି କହିବେ ନା ଲୋକ? ଆଉ ବିକ୍ରି କଲେ କେତେ ଟଙ୍କା ମିଳିବ? ତାପରେ ଆପଣଙ୍କର କିଛି ଅଭାବ ଥାନ୍ତ୍? ହଁ ଆମେ ବିକ୍ରି କରିକି ଏଇ ଜିନିଷ ଟାକୁ ଆମେ କରିବୁ ଏଇଆ ଚିନ୍ତା ରୁହନ୍ତା। ପୁଅ ମାନେ ତ ବାହାରେ ରହିଲେ। ସିଏ ବି ପାଠ ପଢିଛନ୍ତି ତାଙ୍କର ଜବ୍ ଅଛି। ଆଉ ମୁଁ ମୋର ବସି ରହିଚି। କରୁଚି ଖାଉଚୁ। ଆମେ ଖାଉଚୁ ସମସ୍ତେ ଖାଉଚନ୍ତି। ଏଇଆ ଚିନ୍ତାଧାରା ଆଉ।
ଆମର ଏଠି, ମାନେ ପରିବା ଆଉ ଚାଉଳକୁ ମାନେ ଛାଡିଦେଲେ ଆଉ ସବୁ କିଣା, କିନ୍ତୁ ଗାଁଠୁ ପରରିବା, ଚାଉଳ ଆଉ ବିରି, ମୁଗ, ପଳେଇ ଆସେ। ଏମାନେ କିଛି ଇଏ କରିବାକୁ ପଡେନି।
କିଣିବାକୁ ପଡେନି।
ହଁ ଗାଁକୁ ଯେମିତି ହେଲେ ଛୁଟି ହେଲେ ଯିବ। କିଛି ନା କିଛି ବ୍ୟାଗ ରେ ବାନ୍ଧିକି ଦେବେ ଯେ ନେଇଯା। ଆଉ ଆମେ ତେ ଏଠି ବୁଢ଼ାବୁଢ଼ୀ। ଦି ଜଣ ରହିଲୁ କଣ ଖାଇବୁ ଆଉ? ତମେ ସେଠି ରହୁଚ ଖାଇବ କଁ କରିବ?
କରନ୍ତି ନା କି ଜଏଣ୍ଟ ଫ୍ୟାମିଲିରେ? ଆଉ କି ଅଛନ୍ତି ଆପଣଙ୍କରପା? ସବୁ ଏକାଠି ଅଛନ୍ତି ଯେହେତୁ। ତ ଅନ୍ୟ କେହି ରୋଷେଇ କରୁଥିବେ ହୁଁ।
ଜଏଣ୍ଟ ଫ୍ୟାମିଲି ଯେହେତୁ ସମସ୍ତେ ରହୁଚୁ ଗାଁଠି। କିନ୍ତୁ ଆମେ ତ ଠିକ୍ ପଳେଇ ଆସୁଛି। ଖୁଡି ଶାଶୁ ମାନେ ଷ୍ଟ୍ରଙ୍ଗ ଅଛନ୍ତି ମାନେ ମଝି ଖୁଡ୍ ଆମର ଜଣେ ମଝି ଖୁଡି ଅଛନ୍ତି ଆଉ ସାନ ଖୁଡି ଅଛନ୍ତି। ସେ ଦି ଜଣ ଷ୍ଟ୍ରଙ୍ଗ ଅଛନ୍ତି। ସେ ବଢିଆ ରୋଷେଇ ବି ବଢିଆ କରନ୍ତି ମାନେ ଏମ୍ କହିବେ ଆମ ଘରେ କୋଡିଏ, ପଚିଶ ଜଣଙ୍କ ପାଇଁ ଖାଇବା ହଉଛି ଗୋଟେ ଗୋଟେ ପର୍ବ ହେଇଯିବ ଏକାଠି ହେଇଯିବ। ମାନେ ଘର ଖାଲି ଗହଳି ତିନେ, ଚାରି ଟାଇମ୍ ରୋଷେଇ। ମଅ ସା ସରିଯାଏ ନା ସରିଯାଏ। ଟାଇମ୍ ଗୋଟ ପୁଣି ଆଉଥରକୁ ଖାଇଲା ବେଳକୁ ବି ପୁଣି କରିବାକୁ ପଡ଼େ। ଆଉ ବହୁତ ବଡ ପରିବାର ମାନେ ଏମତି ହିଁ ହୁଏ।
ଆମର ଯେମତି କିି ମୋ ବୋଉ ବହୁତ ଭଲ ରୋଷେଇ କରନ୍ତି ଆମେ ଖାଇବୁ ମାନେ ହା ହାତଚାଟିକି ଖାଇବୁ। ସେ ପଚାରିଲା ବେଳକୁ ଝିଅ କେମିତି ହେଇଛି? ଆମେ କହିବୁ ଭଲ ହେଇନି ପୁଣି ରାଗି ସେ ଗେଲରେ କହିବ କି ନିଜ ରୋଷେଇ କରିକି ଖାଅ। ଯାହାକୁ ଭଲ ନ ଲାଗୁଛି। କିନ୍ତୁ ସେ ଏ ଏତେ ଟେଷ୍ଟ କରିଥିବ ଯେ ଆମେ ମୋର ଗୋଟେ ସାନ ଭଉଣୀ ଅଛି। କହିବ ସବୁଦିନ ସେ ସବୁଦିନ ଗୋଟେ ଘଣ୍ଟା ମୋ ସହିତ କଥା ହବ। ଆଉ ନାନୀ ଆଉ ବୋଉ ଭଳିଆ ଏଇ ତରକାରୀ ଟା ଆଜି ହେଲାନିିଲ। ଆଉ ସେଠି କେମିତି ଭଲ ଲାଗୁଛି ଏଠି କେମିତି ଭଲ ଲାଗୁନି। ହେଠୁ ମୁଁ କହିବି କି ତୁ ତା ପାଖରେ ଛିଡା ହେଇକି ଦେଖୁନୁ ନା ସେଇଠି ତ ଦେଖିଲି ସେ ଏମିତି କରୁଥିଲା କିନ୍ତୁ ମୁଁ ସେମିତି କଲି ମୋ ମସ ଲାଗୁଡା କାଇଁ ହେମିତି ତ ହେଲାନି ଭାସିଲା ଲେଖି ହଉଛି। ସେଇ ଟାଇପର କହିବ। ଆମେ ମୁଁ କହିବି ସେଇ ଜିନିଷ କିନ୍ତୁ ହେଇଯିବ ତାପରେ ବି ସମସ୍ତଙ୍କ ସେଇ ଜିନିଷ ଟା ହବ କିନ୍ତୁ ଯଦି ପାଞ୍ଚ ଜଣ କରିବେ ହରଡ ଡାଲି ଟା ପାଞ୍ଚ ପ୍ରକାର ଲାଗିବ। ଜାଣି ଛନ୍ତି ନା। ନିହାତି ସମସ୍ତଙ୍କ ହାତର ଗୋଟେ ଟେଷ୍ଟ ଅଲଗା ଥାଏ ଏଇୟା ହଉଛି କଥା। ସେ ସବୁବେଳେ ଏଇଆ କହିବ ମୁଁ ତ ମତେ ତ ରୋଷେଇ କେହି ବି ଶିଖେଇ ନାହାନ୍ତି ମୁଁ ଯାହା ନିଜେ ହିଁ ଶିଖିଛି। ତାପରେ ୟୁଟ୍ୟୁବ ଜମାନାରେ ହୁଁ ଧୀରେ ଧୀରେ ଧୀରେ ଧୀରେ ସବୁ ହେଇଗଲା।
ହଁ। କିନ୍ତୁ ଯୋଉ ଉଟା ମୁଁ ଦେଖିବି ନୂଆ ଜିନିଷ ଯେ ଏଇ ଜିନିଷ ଟା ନୂଆ ହେଇଛି କି ମତେ ଭଲ ଲାଗିଛି ମୁଁ ତାଙ୍କୁ ସେ ରେସିପି ଟା ପଚାରିଲା ପର୍ଯ୍ୟନ୍ତ ଯିବି କେମିତି ବନେଇଲେ? ମତେ କୁହ ମୁଁ ତିଆରି କରିବି। ମୋ ମାନେ ମୋରେ ଆଗ୍ରହ
ପିଠା ସବୁ ଜାଣିଛନ୍ତି?
ହଁ ସୁଜି ମଣ୍ଡା ଆଉ ଏବେ ଜାଣି କରୁନଥିଲି। ଏଠି ଏକା ରହିବାରୁ ଏବେ କରୁଛି ଅଳ୍ପ ଅଳ୍ପ କି କରୁଛି ଆଉ।
ଆଚ୍ଛା ମୁଁ ସେସବୁ ଜିନିଷ ଜାଣିନି। ମୁଁ ଜନ୍ତି ପାରିବିନି କିନ୍ତୁ ଗଢିଦେବି ଛାଣିଦେବି। ଏଇ ଜନ୍ତୀ ବାଟା ଜାଣିନି।
ତହଉନି କଣ କି ଯୋଉ ତା ଚାଉଳ ଟା ଆମେ ଯୋଉ ପାଉଡର କରିକି କରୁ ଥିଲେ ସେଇଟା ଆଉ କରିବାକୁ ପଡୁନି ବଟା ତାକୁ ସିଧା ବାଟିକି ହଁ ବ ସେ ପାଣି ସହିତ ହଁ ପାଣି ସହିତ ଢାଳି ଦେବେ ସିଏ ତ
ମାନେ ସେ ଚାଉଳ ଟା ସିନା ସେମିତି ହେଇଯାଉଛି। ହଁ। କିନ୍ତୁ ସୁଜି ଟା ମୋର ମେଣ୍ଡା ହେଇଯିବ ମୁଁ ଜମା ଘାଣ୍ଟିବିନି। ଗୋଟିଏ ଥର ଜନ୍ତୁଥିଲି ମୋ ହା ତ କାଟିଲା ମୁଁ ଶାଶୁଙ୍କୁ ଧେରେଇଦେଲି ନାଇଁ ନାଇଁ ମୁଁ ପାରିବିନି।
ସେଇଟା ହବ କିନ୍ତୁ ଅଳ୍ପ ଫାଷ୍ଟ କର ଅଳ୍ପ ଫାଷ୍ଟ କରିକି ଟ୍ରାଏ କର ତାପରେ ହେଇଯିବ।
ଏଇ ମୁଁ ଟିକେ ଜନ୍ତାପିଠା ଖାଇବାକୁ ଭଲ ପାଏନି ସେ ତାଙ୍କର ଖାଆନ୍ତି। ତାଙ୍କର ଚିନ୍ତା ଆଜି ମାନେ ସେ ତାଙ୍କର ଖାଇ ବେ ଯେତେବେଳେ ନା ତାଙ୍କର ନିଜେ ମୁଡ ହବ ସେ ନିଜେ ହିଁ ତାଙ୍କର ଜନ୍ତି ଦେବେ। ମୁଁ ମୋର ଗ ସେ ତାଙ୍କର ଗଢିବେ ମୁଁ ବି ତାଙ୍କ ସହିତ ଗଢିକି ଛାଣିଦିଏ ସିଏ କେବେ କୁହନ୍ତି ନାଇଁ ଝିଅ ଟା ସିକି ମତେ ଏଥିରେ କହିବେ ବି ତୁ ଏଥିରେ ଜଆନ୍ତେ ଶିଖିବୁ ମୁଁ କହିବି ମୁଁ ତ ଏ ସବୁ ଖାଉନି ମୁଁ ଶିଖିକି କଣ ଟା କରିବି?
ହଁ।
ଏଇଆ ମତେ ଟିକେ ଭଲ ଲାଗେନି ମିଠା ଜିନିଷ କୌଣସି ଭଲ ଲାଗେନି। ପିତା ଖଟା ଏଆ ଏଇ ସବୁ ପସନ୍ଦ।
ଝିଅ ମାନଙ୍କୁ ଯୋଉଟା ପସନ୍ଦ ଲାଗେ ସେଇଟା ହିଁ
ମୁଁ ତ ଏମିତିରେ ମିଠା ଖାଏନି। ଆମିଷ ଉପରେ ମଟନ ଖାଇବି ଆଉ କିଛି ଖାଇବିନି। ଦେଶୀ ମାଛ ଖାଇବି ବୁଲାରି ମାଛ ଖାଇବିନି।
ବୁଲାବ ମାନେ କୋଉ ମାଛ କହିଲେ ଜାଣିପାରିଲିନି?
ମତଲବ ଯୋଉଟା ବିକ୍ରି କରି ଆଣନ୍ତି ଆନ୍ଧ୍ରା ମାଛ ଆଣନ୍ତିନି କି?
ଓହୋ ହଁ ହଁ।
ଟା କି ବରଫ ମାଛ ଆସ ସେଇଟା ଭଲ ପାଏନି ଖାଇବା ପାଇଁ।
ନଈ ମାଛ।
ନଈ ମାଛ ଖାଇବି ଦେଶୀ ମାଛ ଯୋଉଟା କି ନଦୀରେ ମରା ହେଇଥିବ ପୋଖରୀରୁ ମରା ହେଇଥିବ ସେ ସବୁ ଖାଇବି।
ହଁ। ହଁ।
ହୁଁ ତାଙ୍କେ ତ ଆସିବନି ଭାଜିକି ଖାଇବି ଛାଣିକି ଖାଇବି ଏଇଆ ଆଉ।
ହଉ ଗୋଟେ ଥର କରିକି ଖାଆନ୍ତୁ ସେମିତି ସୋରିଷବଟା ତାପରେ ଦେଖିବା କଣ ଭଲ ଲାଗୁଛି କି ନାଇଁ।
ହୁଁ ମୁଁ ପହର ଦିନ ନିହାତି କରିବି ଆମର ଯେହେତୁ କାଲି ଚିକେନ ହେଇଥିଲା ତ ଆଉ ହବନି। ବୁଧବାର ଦିନ ମାଛ ହବ ନିହାତି।
ହଁ।
ଆଉ ଆପଣ କଣ ଖାଇବାକୁ ପସନ୍ଦ କରନ୍ତି ଆମିଷ?
ଆମିଷ ମୁଁ ଖାଉନି ମ୍ୟାଡାମ ବର୍ଷେ ହେଲାଣି ଛାଡି ସଇଲାଣି।
କାହିଁକି?
ଏମିତି ଆଉ ଇଚ୍ଛା ହଉନି ଖାଇବାକୁ ଆଉ। ଆଉ ଛାଡ଼ି ଦେଇଛି ସେ ଆଉ ସାଧା ଆଇଟମ ଉପରେ ଯାହା ହେଲେ ଚଳି ଯାଉଛି। ଖାଇବା ଉପରେ ଏତେ ଗୁରୁତ ଦଉନି ଯେ ନାଇଁ ଏଇଟା ହେଲେ ଖାଇବି ନହେଲେ ନାଇଁ।
ପସନ୍ଦ ବାଇଗଣକୁ ଦି ପିସ୍ କରିକି ତେଲରେ ଭାଜିକି ଚକଟିକି ଖାଇବା ମତେ ବୋହୁତ ପସନ୍ଦ ସେଟା ଯଦି ଡେଲି ବି ହବ ମୋର ଚଳିବ।
ମତେ ଯାହା ଦେଲେ ବି ସାଧାରେ ମୁଁ ଖାଇଯିବି ମୋର ସେଥିରେ କିଛି ଯାଏସ୍ ନାହିଁ।
ଆଛା ଭାତଟା ପଖାଳ କି ଗରମ ଖାଆନ୍ତି?
ପଖାଳ ଟା ବେଶୀ ଭଲ ଲାଗେ। କିନ୍ତୁ ଯେହେତୁ ଥାଇରଏଡ ରହୁଛି। ତାକୁ ସେଥିରେ ବି ଡର ଲାଗୁଛି ଖାଇଲେ ଅଧିକା ଗୋଡା ହାତ ବିନ୍ଧା ହବ କି।
ଉଁ ହୁଁ ମୁଁ ତ ଦି ଟାଇମ ପଖାଳ ଖାଉଛି। ସକାଳେ ଖାଉଛି ରାତିରେ ବି ଖାଉଛି।
ପଖାଳ ଟା ବେଶୀ ପସନ୍ଦ କିନ୍ତୁ ପଖାଳ ଟା ଖାଇବାକୁ ବି ଡର ଲାଗୁଛି। କିତୁ ଭାତ ଟିକେ ଖଟା ହେଇଥିବ ଭଲ ଲାଗିବ ତାହେଲେ ଖାଇବି।
ହୁଁ। ଆଛା ମ୍ୟାମ ଆଉ କଲ କରିବେ? ହଁ ମୁଁ ଫ୍ରି ରହିବି।
ସନ୍ଧ୍ୟାବେଳୁ ପୁଅ ଏବେ ଶୋଇଛି। ତ କଥା ହେଇପାରୁଛି ସନ୍ଧ୍ୟା ବେଳେ ମୁଁ ଆପଣଙ୍କୁ ମେସେଜ କରିବି ନନେ ଆପଣ ନର୍ମାଲ କଲ୍ କରିକି ମତେ ପଚ ପଚାରିପାରିବେ ମୁଁ କହିବି।
ଆଜ୍ଞା ହଉ ଭଲ ଲାଗିଲା ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି।
ହଁ ହଉ ଠିକ ଅଛି ଧନ୍ୟବାଦ।